ହଁ ନମସ୍କାର।
ନମସ୍କାର କଣ କରୁଥିଲେ?
ହଁ ଏମିତି ବସିଥିଲି ଆଉ।
ଓହୋ ମୁଁ ଏଇନେ କେ ଖାଉଥିଲି ବସିକି ମାନେ ଖାଉଥିଲି ଆଉ।
ହଁ ହଁ ହ କଣ ମାନେ ସକାଳର ଜଳଖିଆ।
ହଁ ହଁ ଜଳଖିଆ ତ ନୁହେଁ ଜଳଖିଆ ତ ହେଇନି ଏତେ ଶୀଘ୍ର ଆଉ ବନା ହଉଛି ଏଇନେ। ଆଉ ଏଇନା କି ଯଉ କଣ ଗୋଟେ ଥିଲା ଗୋଟେ ଚକଲେଟ ଇଏରେ ସେଇଟା ବସି ଖାଉଥିଲି। ସେଇଥିପାଇଁ ଖାଇ ନଥିଲି ମୁଁ ଗୋଟେ ମୁଁ ସେଥିପାଇଁ ମାମା କହିଲା ଟିକେ ଖାଇଦେ। ସେଟା ଖାଉଥିଲି।
ଆଚ୍ଛା ଆପଣଙ୍କୁ ଏମିତି କଆଡେ ବୁଲିବା ପାଇଁ ଭଲ ଲାଗେନି?
ହଁ ବୁଲାବୁଲି କରିବା ପାଇଁ ତ ଭଲ। ହୁଁ ଭଲ ଲାଗେ ଆଉ ସେମିତି ଆଉ।
ହଁ ହଁ ମତେ ତ ମାନେଅଛି। ଆ ପାଗଡା ଯ ମାନେ ବର୍ଷା ହୋଉନି। କି ଖରା ହଉନି ଏବେ ଆମର ଏପଟେ ଯୋଉ ପା ଗ ହେଇକି ଅଛି। ଟ୍ରାଭେଲିଂ କରିବା ବହୁତ ପସନ୍ଦ ଏ ପାଗ ଦେଖିକି ମତେ ଟ୍ରାଭେଲିଂ କରିବା ପାଇଁ ଯାଉଛି।
ଓହୋ ହୁଁ ଯୋଉ ହଁ ଏଇନାକେ ଗାଡି ଫାଡି ଯାଇକି ଖାଲି ଯିବ ବୁଲାବୁଲି
ମାନେ ଖରା ଫରା ହେଇନି କାଟିବନି ବି ବୁଲାବୁଲି କଲେ।
ହଁ ଆପଣ କୋଉ ଦୂର ଜାଗା ବୁଲିବା ପାଇଁ ଯାଇଛନ୍ତି?
ହଁ ଯାଇଛି ପୁରା ଦୂର ଜାଗା ବୁଲିବା ପାଇଁ ଦି ତିନିଟା ଜାଗା ଯାଇଛି। ଏବେ ଯାଇଥିଲି ବାଙ୍ଗଲୋର୍।
ହଁ ହଁ।
ଯାଇଛି ହାଇଦ୍ରାବାଦ ଯାଇଛି ବ୍ୟାଙ୍ଗଲୋର୍।
ହଁ।
ହୁଁ ଯାଇଥିଲି ତ ଆମ ଜଣେ ଆଣ୍ଟି ମା ଆଣ୍ଟିଙ୍କ ଘରେ ଯାଇଥିଲୁ ତାଙ୍କ ଘରେ ମ୍ୟାଙ୍ଗ ହଁ ସେଇଠୁ ଯାଇକିନା ଭଲ ଭଲ ଯୋଉଟା ଫେମସ ଜାଗା ଅଛି। ସେଇଠିକି ର ମାନେ ଯାଇକିନା ବୁଲାବୁଲି କରିକି ଆସିଥିଲୁ ଆଉ। ଭଲ ଲାଗିଲା ଭଲ ଏରିଆ ବି ସେପଟେ ବହୁତ ନଡିଆ ଆଉ ଗୁଆ। ମାନେ ତାଙ୍କ ସବୁ କେରଳ ଷ୍ଟା- ଯୋଉ ସାଇଡ୍ ଟା ନା।
ଗୁଆ ଗଛ ଅଛି।
ହୁଁ ଗୁଆ ଆଉ ନଡିଆ ବହୁତ୍ ଆଉ ତାଙ୍କର ହଉଛି ବା ପରିବାରରେ ଯେମିତି ଯୋଉ କଣ ମ ଏଇଟା ଗୁଜୁରାତି। ଆଉ ବ୍ଲାକ୍ ପେପର ଏଟା କଣ କହନ୍ତି ଓଡିଆରେ?
କଣ ଟା?
ଗୋଲମରିଚ ଗୁଜୁରାତି ଆଉ ଗୋଲମରିଚ ଏତେ ତାଙ୍କର ଗୋଟେ ଜଣକ ଘରକୁ ଆମେ ଯାଇଥିଲୁ। ତଥାପି ତାଙ୍କର ଥିବ ହଉଛି ଦଶ କୋଡିଏ ହଜାର ଖଣ୍ଡେ ନଡିଆ ଗଛ। ଗୁଆ ଗଛ ବି କୋଡିଏ ତିରିଶ ହଜାର ଆଉ ଗୁଜୁରାତି ଗୋଲମରିଚ ଗୋଟେ ଗୋଟେ ଘରେ ପୁରା ଫୁଲୁ।
ବାପା।
ତାଙ୍କ ଘରେ ପୁରା ଫୁ ଅମ୍ ସେ ଦେଇଛନ୍ତି ଗୋଟେ ଡବା। ରେ ମାନେ ଗୁଜୁରାତି କେତଟା କେତେ ଡବେ ଗୋଲମରିଚ କେତେ ଡବା ଦେଇଛନ୍ତି। ହୁଁ
ଆଁ ହ ହ।
ଦେଇଛନ୍ତି ସେ ତ ନଡିଆ ଗଛରେ ହିଁ ହେଇଛିଏରା। ମାନେ ଲତା ଗଛ ଟାଇପ୍ ର ତ? ଆଉ ସେଇଠିକି ସେ ଲଗେଇ ଦେଇଛନ୍ତି। ଆଉ ସେଇଟା ତା ଉପରେ ବଢିଛି ଆଉ।
ଓହୋ ମତେ ତ ଦୂର ଜାଗା ପାଇଁ ହେଲେ ଭଲ ଲାଗେ। ଆଉ ମୁଁ ଯୋଉ ଜାଗାକୁ ଯାଇଛି ମାନେ ଏବେ ତ ମୁଁ କିଛି ଦିନ ତଳେ ଝାରଖଣ୍ଡ ଯାଇକି ଆସିଛି।
ଆଉ କଣ କେମିତି କଣ ବୁଲାବୁଲି କଲେ।
ସେଠି ଖରା ମାନେ ପ୍ରବଳ ଖରା। ଆଉ ବର୍ଷା ମାନେ ପ୍ରବଳ ବର୍ଷା ଆଉ ଶୀତ ବି ପ୍ରବଳ ଶୀତ ସେଇଠି ଗୋଟେ ଏମିତି ଜାଗା।
ଓହୋ।
ହୁଁ ମତେ ତ ଟିକେ ବୁଲାବୁଲି କରିବା ପାଇଁ ପସନ୍ଦ ସେଥିପାଇଁ ସେଠି ରହିଯାଇଥିଲି। ଆଉ ସେଠି ଖରା ଏମିତି ହଉଥିଲା ମାନେ ଆମର ଏପଟେ ଯୋଉ ଖରାଟା ନାଇଁ
ହୁଁ।
ଏଇ ଖରଟା କିଛି ଆମର ଘା କରିଦଉଛି ଆଉ ମାନେ ଦେହ ଅସୁନ୍ଦର କରିଦଉ ଜି ଏ ଖରାଟା କିଛି ଭଲ ନାହିଁ ସେ ଖରା ରା ବହୁତ କିନ୍ତୁ ଏତେ କଷ୍ଟଦାୟକ ନୁହଁ। ବହୁତ ଖରା କିନ୍ତୁ ଏତେ କଷ୍ଟଦାୟକ ସେ ଖର ଟା ହେଲା ଲାଗୁନି ମୁଁ ସେଠୁ ତାପମାତ୍ରା ବହୁତ ପଡୁଛି। କିନ୍ତୁ କିଛି ତ ଅଲଗା ଅଛି ମାନେ ମୁଁ ସେଠି ଏତେ ଦିନ ରହିଲି ଯେ ବାହାରେ ବୁଲାବୁଲି ମୁଁ କରିଥିଲି ମାନେ ବହୁତ ଏ ଆଉ ମୁଁ ଏବେ ଉପର ଛାତ ଉପରକୁ ଲୁଗା ଶୁଖେଇବା ପାଇଁ ଗଲେ ଖରା ଟା ମୁଁ ସମ୍ଭାଳି ପାରୁନି।
ତମର ଏବେ ଯୋଉ କଣ ବର୍ଷା ଫର୍ଷା ହେଇନି ବୋଧେ
ନା ବର୍ଷା ଟା ଏବେ ହେଲା ତିନି ଚାରି ଦିନ ତଳେ। ତା ଆଗୁରୁ ହୁଁ।
ଆମର ଏଠି ବର୍ଷା ଛାଡୁନି ଆମର ତିନି ଦିନ ହେଲାଣି ଘରେ ହିଁ ଲୁଗା ଶୁଗା ହଉଛି।
ହଁ।
ହୁଁ ଆମରବା ବାହାରକୁ ଯାଇ ପାରୁନୁ ଆମେ।
ହଁ ହଁ ନାଇଁ ଆମର ଏବେ ବାହାରୁ ଯିବା ଆସିବା ସବୁ ଚାଲିଛି। ଗାଡି ଗୁଡା ମଧ୍ୟ ଠିକସେ ଚାଲିଲାଣି।
ନାଇଁ ଆମର ଭାରି ହଇରାଣ ହଉଛନ୍ତି ଆମ ପଟ ଲୋକ ବହୁତ ହଇରାଣ ହଉଛନ୍ତି। ତିନି ଚାର ଦିନ ହେଲାଣି ପୁରା ଯାହା ତ ରହୁନି ରହୁନି ବ
ହେଲେ ଆପଣଙ୍କର ଆଜି ପୁରୀ ହେଇଯାଇଛି ନା କଣ ଗାଁ ଟା?
ହଁ ପୁରୀ ମାନେ?
ହୁଁ ପୁରୀ ପୁରୀ ରଥଯାତ୍ରା ଯୋଉ ହଉଛି। ସେଠି ତ ବହୁତ ବର୍ଷା ହଉଚି ନା ସେଦିନ ରଥଯାତ୍ରା ଦିନ ତ ବହୁତ ବର୍ଷା ହୁଏ। ଏବେ ଲଗାତାର ତିନି ଦିନ ବର୍ଷା ହେଇକି ସବୁ ଗାଁ ପୁରୀ ହେଇଯାଇଛି ଆଉ ପାଣିରେ ଭର୍ତ୍ତି ହେଇଯାଇଛି ସେ ଜଗନ୍ନାଥ ଆସିବେ ଆଉ।
ହଁ ବା ଆମ ଗାଁରେ ବି ରଥଯାତ୍ରା ହୁଏ ତ ଆମର ବି ର ଥ ତିଆରି ଚାଲିଛି ସେଇଥିପାଇଁ ବୋଧେ ହଉଛି ଏକାଥରେ ଆଉ। ଆମର ବି ପୁରା ବଡ ଆକାରରେ ରଥଯାତ୍ରା ଆମ ଗାଁରେ କରନ୍ତି ମନ୍ଦିର।
ହଁ ହଁ।
ଅଛି ସେଥିପାଇଁ
ରଥଯାତ୍ରା ଦେଖିବା ପାଇଁ ଆପଣ ଘରର କେହି ମଧ୍ୟ ଯାଇନାହାନ୍ତି?
ପୁରୀ କେବେ ଯାଇନି ରଥଯାତ୍ରାରେ
ଅ ହଁ ରଥଯାତ୍ରା ମୁଁ ବି ରଥଯାତ୍ରାରେ କେବେ ଯାଇନି ଏମିତି ଫାଙ୍କା ଦିନରେ ଯାଇ
ହଁ। ମୁଁ କହେ ପୁରୀ ସେତେବେଳୁ କଣ କର ଯୋଉ ଭିଡ଼।
ହଁ କିଛି ତ ଦେଖି ହେବନି ଯାଇକି ଲାଭ କଣ।
ହଁ ଯଦି ଆଗରୁ ଉଁ ଦେଖୁନାହାନ୍ତି ଆ ଏବେ ତ ପୁଣି ଲୋକ ଚାଲାକି ହେଇକିନା ଏଇ ବର୍ଷ ଯାଇକି ନା ଆର ବର୍ଷକୁ ପୁଣି ଟିକେଟ କାଟି ଦଉଛନ୍ତି ସେଇ ରୁମ ଟା ବୁକିଂ କରିକି ପଳାଉଛନ୍ତି। ନହେଲେ ସେ ଯଦି ହୋଟେଲ ଫୋଟେଲ ନେଇକି ଯଦି ସେ ପାଖାପାଖି ଇ ରୁମ ଛାତରୁୁ ଯଦି ଦେଖିବ ନହେଲେ ଏ ଯାଇକି ତ କୁଆଡୁ କିଛି ପାଇବୁନି। ପୁଣି ହ ଏକା ତ ଯାଇପାରିବନି ତ ସେଠି ତିନି ଚାରି ଜଣ ଏକା ସାଙ୍ଗରେ ଯିବ ତ ହଜିବ। ଆଉ ଏତେ ଅସୁବିଧାରେ ଆଉ ଯିବାକୁ ଇଛା ହଉନି।
ନାଇଁ ମୁଁ ବି ସେଥିପାଇଁ ଯାଏନି ମାନେ ସେ ରୁମ ନେଇକି ଛାତ ଛାତ ଉପରେ ଦେଖିନଥିବ ତାଠୁ ଭଲ ଦୂରଦର୍ଶନ ରେ ଦେଖିଦବ।
ହୁଁ କେବେ ଯାଇନି କେବେ ଖାଲି ଟାଇମରେ ମୁଁ ଯାଏ ଯେତେବେଳେ ମାନେ ଭିଡ଼ ଫିଡ କିଛି ନଥିବ। ଭିଡ଼ ତ ସବୁବେଳେ କହିବାକୁ ଗଲେ ସେମାନେ କିଛି ଫଙ୍କସନ୍ ହେଇକା ନଥିବ ସେଇ ଟାଇମ ରେ ମୁଁ ଯାଏ।
ଏ ଦର୍ଶନ କରିକି ଆସୁ ଆପଣ କେବେ ପୁରୀରେ ରହିଛନ୍ତି?
ଉନ୍। ପୁରୀରେ ହଁ ହଁ ପୁରୀରେ ଯାଇକି ମୁଁ ଗୋଟେ ଦି ଦିନ ତିନି ଦିନ ଖଣ୍ଡେ ରହିଥିଲି।
ଓହୋ ରହିକି ନା ଦର୍ଶନ କରିବାଟା ଗୋଟେ ଭଲ ଲାଗିବ।
ନା ପୁରୀ ତ ଜଗନ୍ନାଥଙ୍କ ଦର୍ଶନ କରିନି ମାନେ ସେ ବାହାରେ ଯାଇକି ଟିକେ ଦେଖିଦେଲି
ଓହୋ ଭଲ ଆଉ।
ହଁ।
ଆମେ ଆମେ ଗୋଟେ କୋଉଦିନ ଗୋଟେ ବାହାରିବା ସବୁ କଥାବାର୍ତ୍ତା ହେଇକି କୁଆଡ଼େ ଗୋଟେ ବୁଲିଯିବା। ଭଲ ଜାଗା ଟା ହଉ ଏଇନା ତ ବର୍ଷା ଫର୍ଷା ହଉଛି।
କୋଉଠି ଯିବେ ମତେ ମଧ୍ୟ ଡାକିବେ, କାହିଁକି ନା ମତେ ତ ବୁଲାବୁଲି କରିବା ପାଇଁ ବହୁତ ପସନ୍ଦ ନା।
ମୁଁ ଯାଇନି କେବେ ମାନେ ବରଫ ଫରଫ ଜାଗା ଯେମତି ହିମାଳୟ ଏରିଆ କେବେ ଯାଇନି ମୁଁ।
ଅ ହ ଜାମ୍ମୁ କାଶ୍ମୀରରେ ଯିବେ ଭାବୁଛନ୍ତି।
ହଁ। ଯିବା ପାଇଁ ଇଚ୍ଛା। ଆଉ ଘରେ ତ ଏକା ଛାଡ଼ିବେନି ଘର ଲୋକଙ୍କୁ କହିଲେ ଚାଲ ଯିବା ବୋଲି ଘର ଲୋକ କହିବେ ନାଇଁ ଥଣ୍ଡା ତା ହଉଛି ଶ୍ୱାସ ବାହାରିବ ବୋଲି ଯିବା।
ହଁ ଥଣ୍ଡା ରହିଲେ ସେଇଠି ତ ତାର ସବୁ ଅଛି ଉପଚାର କରିକି ତାଙ୍କେ ଦେବେ କଣ ଅଛି ଯାଅ ବୁଲିକି ଆସ।
ଆମ ଜେଜେବାପାଙ୍କ ତାଙ୍କର ଶ୍ୱାସ ଇଏ ତ ସେ ବେଶୀ ଥଣ୍ଡା ସହି ପାରନ୍ତି। ସେଥିପାଇଁ ତାଙ୍କୁ ଛାଡିକି ଯାଏ ଆଉ ସେ ତାଙ୍କୁ ସେ କୋଉଠି ରହିବେ?
ଆ ଆ ହଉଛି ଅସୁବିଧା ନା
ହୁଁ ସେ ଯାହେଲେ ଏଜ୍ ହେଇଗଲାଣି ତାଙ୍କ ପାଖରେ ଯାହା ହେଲେ ବି ଘରେ ଯିଏ ହେଲେ ଜଣେ ରହିବାକୁ ପଡିବ ତାଙ୍କ ଖାଇବା ପତର ସବୁ ବୁଝାବୁଝି ଆଉ ମୋ ଜେଜେ ବାପା ଟିକେ ଷ୍ଟ୍ରିଟ୍।
ହଁ ହଁ।
ସେ ପୁରା ତାଙ୍କର ଟାଇମ ଟୁ ଟାଇମ ନଅଟାରେ ଖାଇବେ ମାନେ ନଅ ଟା। ନା।
ହଁ।
ତାଙ୍କ ଖାଇବା ଫାଇବା ସବୁ ଅଲଗା ସେଥିପାଇଁ ଛାଡିକି ଯାଇ ହୁଏନି। ସେ ନଟ- ଟା ଖାଇବେ ମାନେ ନଅଟା ନଅଟା ଏକ ହବନି, ଆଠଟା ଅଠାବନ କି ଅଣଶୋଠି ହେବନି। ସେଥିପାଇଁ ତାଙ୍କୁ ଟିକେ ଇଏ ତାଙ୍କ ପାଖରେ ଜଣେ ରହିବାକୁ ଯାହେଲେ ପଡ଼େ ଆଉ।
ହଁ ଆମ ଘରେ ତ କେହି ଜେଜେ ବାପା ଜେଜେ ମା ନାହାନ୍ତି। ତ ଆମ ଘରେ ଆଉ ସେମତି ଷ୍ଟ୍ରିଟ୍ ଲୋକ କେହି ନାହାନ୍ତି ବାବା ଯାହା ହେଲେ ବି ଚଳିବ ମମି ମୁଁ। ଭାଇ ମାନେ ବାହାରେ ରୁହନ୍ତି ଏମିତି।
ଓହୋ
ହୁଁ ହଁ
ନାଇଁ ଆମ ଜେଜେ ବାପା ଟିକେ ଇଏ ଆଉ।
ଗେହ୍ଲା କରୁଛନ୍ତି ନା ନାଇଁ ଆପଣଙ୍କୁ?
ଗେହ୍ଲା ହଉଛି ହଁ ଗେହ୍ଲା କରନ୍ତି। ହଁ ହଁ କରନ୍ତି କିନ୍ତୁ ସେ କହନ୍ତି କି ପୁରା ହୁଁ।
ହଁ ହ ହ ହଉ ତାହେଲେ ଆପଣଙ୍କର ଜେଜେ ବାପା ସହିତ, ମତେ କେବେ ଆସିଲେ ଭେଟ କରେଇ ଦେବେ ଆଉ।
ହଁ ହଁ ହଉ ଆଉ ରଖୁଛି।
ହଁ ହୋ ହଉ।